ଲଖି ପୂଜା
ଏଇ ଶୋଇତେ ଯାଉଥିନି ଫୋନ୍ କଲି ସେ ମନେ ପଡ଼ିଗଲା ସେଇଥିପାଇଁ ଟିକେ ଫୋନ୍ କରିଦେନି ଆଉ।
ଓହୋ ଭଲ କରୁଛୁ ଆଉ ଆଉ ଖାଇସାରିଲୁଣି?
ହଁ ହଁ ଖାଇସାରିଲିଣି। ତୁ କଣ କରୁଥିଲୁ?
ଏଇ ବା ବସିଛି ମୁଁ କହୁଥିନି ଆଜି ଆମେ ସୋସିଆଲ୍ ମିଡ଼ିଆ ବିଷୟରେ କଥା ହେବା ନା?
ହଁ ହଁ ହଁ।
ଓ ଏଇ ଯେଉଁ ସୋସିଆଲ ମିଡ଼ିଆ ଲାଭ କ୍ଷତି ବିଷୟ ରେ ଆଲୋଚନା କରିବା କଣ କହୁଛୁ?
ମୋ ମତରେ ସୋସିଆଲ୍ ମିଡ଼ିଆ ବହୁତୁ ଉପକାରୀ କାହିଁକି ନା ଏହା ମାଧ୍ୟମରେ ଦୂରରେ ଥିବା ଲୋକଙ୍କ ସହ ଯୋଗାଯୋଗ କରିପାରୁ।
ହଁ ଠିକ୍ କଥା କହିଛୁ। କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ଲୋକମାନଙ୍କୁ ସମ୍ ଲୋକମାନଙ୍କର ସମୟ ନଷ୍ଟ କରେ ବିଶେଷ କରି ଆମ ଭଳିଆ ପିଲାମାନଙ୍କର ବେଶୀ ଆମେ ଯେତେବେଳେ ରିଲ୍ସ ଦେଖୁଥାନ୍ତି ଆମର ମନ ରହିଥାଏ ଆଉ କିଛି କାମ ବି କରିବାକୁ ଇଚ୍ଛା ହୁଏନି। ନା ଠିକ୍ କଥା କହିଲି ନା?
ହଁ ଠିକ୍ କଥା। ଏଟା ବି ଶିକ୍ଷା କ୍ଷେତ୍ରରେ ବି ବହୁତ ୟାର ଭୂମିକା ଭୂମିକା ବହୁତୁ ଛାତ୍ରଛାତ୍ରୀ ମାନେ ଅନେକ ଶିକ୍ଷା ମୂଳକ ଭିଡିଓ ଦେଖି ନୂଆ ଜ୍ଞାନ ପାଉଛନ୍ତି।
ହୁଁ ହୁଁ ଠିକ୍ କହିଛୁ।
କେତେବେଳେ ଘଣ୍ଟା ଘଣ୍ଟା ସମୟ ବିତି ଯାଉଛି ଜଣା ବି ପଡୁନାହିଁ।
ହଁ ହଁ ଠିକ୍ କଥା କହିଛୁ ହେଲା ଅନେକ ଛାତ୍ରଛାତ୍ରୀ ପ ପଢ଼ାର ବଦଳରେ ଘଣ୍ଟା ଘଣ୍ଟା ରିଲ୍ସ ସ ମନୋରଞ୍ଜନ ଭିଡିଓ ମୂଳକ ଦେଖ୍
ହଁ ଅ ବ୍ୟବସାୟ ପାଇଁ ବି ମଧ୍ୟ ସୋ ସିଆଲ ମିଡ଼ିଆ ଆବସ୍ ଆବଶ୍ୟକ ଲୋକମାନେ ନିଜ ପନିର୍ ର ପ୍ରଚାର କରିପାରନ୍ତି ଏହା ସତ୍ୟ ନା?
ହଁ ହଁ ପୁରା ଠିକ୍ କଥା କହିଛୁ ଏହାଦ୍ୱାରା ବହୁତୁ ଉପକାର ହୁଏ ତା ସହିତ ମାନେ ଆମେ ଯୋଉ ଆମ ଭଳିଆ ପିଲାମାନେ ମାନେ ବେଶୀ ମୋବାଇଲ୍ ଦେଖିକି ମାନେ ବହୁତ୍ ମାନେ ସମୟ ନଷ୍ଟ କରନ୍ତି ନା ଠିକ୍ କଥା କହିଲ୍ ନେ।
ହଁ ହଁ।
ଆଉ ମୁଁ କହିଲି ଏହା ସତ୍ୟ କିନ୍ତୁ କେବେ କେବେ ଭୁଲ ଖବର ମଧ୍ୟ ଆମକୁ ଖୁବ୍ ଶୀଘ୍ର ବ୍ୟାପିଯାଏ ମାନେ ଫେକ୍ ନ୍ୟୁଜ୍ ଯେଉଁ ସବୁ ଆମେ ଗୋଟେ ଭୁଲ କଥା ଶୁଣିଥିଲେ ନା ତୁ ଆମେ ଦେଖୁଥିଲେ ପୁଣି କିଛି ଦିନ ପରେ ଦେଖିଲା ବେଳକୁ ସେଇଟା ଫେକ୍ ନ୍ୟୁଜ ବାହାରିଲା ଠିକ କଥା ନା?
ହଁ ହଁ।
ହଁ। ଆଉ ଭୁଲ ଖବର ଏକ ବଡ ସମସ୍ୟା ତେଣୁ କୌଣସି ଖବରକୁୁ ବିଶ୍ଵାସ କରିବା ପୂର୍ବରୁ ଯାଞ୍ଚ କରିବା ଉଚିତ୍।
ହଁ ଠିକ କହିଛୁ ଏହା ସହିତ ସାଇବର ଅପରାଧ ମଧ୍ୟ ବଢୁଛି।
ହଁ ବା ଏଇ ଏସବୁ ଏଇ ମୋବାଇଲ୍ ଦେଖିକି ବି ପିଲାମାନେ ବି ସବୁ ଖରାପ ହେଇଯାଉଛନ୍ତି ଆଜିକାଲି ଛୋଟ ଛୋଟ ପିଲା ବି ଖାଇବା ଖାଉନାହାନ୍ତି ମୋବାଇଲ ଦେଖିବା ଏ ମୋବାଇଲ ଦେଖିଲେ ଯାଇକି ତାପରେ ଖାଇବେ ଠିକ କଥା ନୁହଁ।
ହଁ ହଁ। ଗୀତରୁ ରାଇମିଷ ବାଜିିନେ ଯାଇକି ଖାଇନେ ଖାଇ ଖାଦ୍ୟ ଖାଇବେ।
ହଁ ଠିକ୍ କଥା କହିଛୁ। ତେଣୁ ଆମେ ନିଜର ବ୍ୟକ୍ତିଗତ ସୂଚନା କାହା ସହିତ ସେୟାର କରିବା ଉଚିତ୍ ନୁହେଁ।
ସୋସିଆଲ ମିଡିଆ ଆମକୁ ନୂଆ ସୁଯୋଗ ମଧ୍ୟ ଦେଇଛି କିନ୍ତୁ ଏହା ଲକ୍ଷ୍ୟ ମାନେ ଅନେକ ପ୍ରତିଭା ମଧ୍ୟ ପ୍ରସିଦ୍ଧ ହେଉଛନ୍ତି ଏ ସୋସିଆଲ୍ ମିଡ଼ିଆ ମାଧ୍ୟମରେ।
ହଁ ସେଇଟା ବି ତ ଠିକ୍ କଥା ମାନେ ସୋସିଆଲ ମାନେ ଆମେ ଗୋଟେ ଜିନିଷକୁ ବେଶୀ ବ୍ୟବହାର କଲେ ବି ଖରାପ ମାନେ କମ କମ ବ୍ୟବହାର ମାନେ ଯେ ଏତିକି ଆବଶ୍ୟକ ଆମେ ସେଇ ଜିନିଷକୁ ବ୍ୟବହାର କରିବା ଯେମିତି ଆମେ ଯଦି ବେଶୀ ବି ଫୋନ ଦେଖିବା ଆଖି ଖରାପ ହେବ ଦେହ ଉପରେ ପ୍ରଭାବ ପଡ଼ିବ ସ୍କିନ୍ ଉପରେ ଖରାପ ପ୍ରଭାବ ପଡ଼ିବ ଆଉ ମୁହଁରେ ରଣ ଆସିଯିବ ମାନେ ବହୁତ ଅସୁବିଧା ହବ। ସେ ଠିକ କଥା କହିଲ ନା? ହଁ ସଠିକ ଗୀତ ନୃତ୍ୟ ଚିତ୍ରକଳା ଭଳି କୌଲ କୌଶଳ କୁ ଲୋକମାନଙ୍କ ପହଞ୍ଚାଇବା ପାଇଁ ମଧ୍ୟ ସୋସିଆଲ୍ ମିଡ଼ିଆ ଏକ ମାଧ୍ୟମ।
ହୁଁ। କିନ୍ତୁ ଅଧିକ ସମୟ ମୋବାଇଲ ବ୍ୟବହାର କଲେ ଆଖି ଓ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼େ।
ହଁ ଠିକ କଥା କହିଛୁ। ତେଣୁ ସମୟରେ ଠିକ୍ ସଠିକ୍ ବ୍ୟବସ୍ଥା ସ୍ଥାପନ କରିବା ଦରକାର।
ମୋ ମତରେ ସୋସିଆଲ ମିଡିଆ ଭଲ। ଯଦି ଆମେ ଏହାକୁ ସଠିକ ଭାବରେ ବ୍ୟବହାର କରୁ ତାହଲେ ଏଇଟା ଠିକ ଭାବରେ ମାନେ ସବୁ ପିଲାମାନୋନେ ବି ଭଲସେ କିସ୍ ସମୟ ଅଳ୍ପ ସମୟ ମୋବାଇଲ ଦେଖିଲେ ଅଳ୍ପ ସମୟ ପାଠ ପଢ଼ିବେ
ହଁ ହଁ ଠିକ କଥା କହିଛୁ।
ସେ ଭଲ ନା ତମ ତୋର?
ହୁଁ ହୁଁ ଭଲ ଭଲ ନୁହେଁ କାହିଁକି? ସବୁ ଜିନିଷ ଭଲ ଅଧିକା ବ୍ୟବହାର କଲେ ଖରାପ। ବୁଝିଲୁ ଆଉ ଆମେ ଯଦି ଅଧିକା ଗୋଟେ ଜିନିଷକୁ ଦେଖିବା କି ଇଏ କରିବା ମାନେ ସେଇଟା ଆମ ସମୟ ବି ନଷ୍ଟ ହଉଛି ମାନେ ବେଶୀ ସମୟ ଦେଖିଦେଲେ ଆମେ ଫ ଫୋନରେ ବି ଆଟାଚ୍ ହେଇଯାଆନ୍ତି ବୁଝିଲୁ। ଆଉ ସେ ସବୁ ସେଇ କଥା ସବୁ ଆଉ।
ଆଉ ମୁଁ ସେଇ କଥା ଭାବୁଚିବି ମୋ ମତରେ ସୋସିଆଲ ମିଡିଆ ଭଲ କିନ୍ତୁ ବେଶୀ ଭଲ ନୁହେଁ।
ହଁ ଠିକ୍ କଥା ତେବେ ଆମେ ସ ଆମେ ସଚେତନ ଭାବରେ ସୋସିଆଲ ମିଡିଆ ବ୍ୟବହାର କରିବା ଆଉ ସମ ସ୍ତଙ୍କୁ ମଧ୍ୟ ସଚେ ସଚେତନ କରିବା ଯେତିକି ଆବଶ୍ୟକ ସେତିକି ବ୍ୟବହାର କରିବା ନା କଣ କହୁଚୁ ଓ ବହୁତ ଭଲ ବିଷୟ ତୋ ସାଙ୍ଗରେ ଆଲୋଚ ଚନା କରିକି ମଧ୍ୟ ମତେ ବି ଭଲ ଲାଗିଲା।
ହଁ ମୁଁ ବି କିଛି ଜାଣିବାକୁ ପାଇଲି।
ତ ଅଛି ମୁଁ ହେଲା ରହୁଛି ବୁଝିଲୁ। ଆଉ ଆମେ କାଲି କଥା ହେବା ନା କଣ କହୁଚୁ
ହଁ ହଁ ହଁ ହଁ
ହଉ ହଉ ହଉ ଆମେ ଇଏ ଯେତେବେଳେ ପରେ କଲ୍ କରିବି ସେତେବେଳେ ଆମେ ଏ ବିଷୟରେ କଥା ହବା ଆଉ। ରଖୁଚି
ହଁ ରଖୁଛି ଧନ୍ୟବାଦ।